ହୋ।
କଣ କରୁଛନ୍ତି କି?
ହଁ ବସିକି ରେଷ୍ଟ ନଉଚି ଆଉ।
ଓହୋ ଫି ଅଛନ୍ତି ତ।
ହଁ ହଁ।
କଥା ହେଇପାରିବା ହଁ ମୁଁ ଏବେ ପଳେଇଥିଲି ବାହାରକୁ ସକାଳୁ ଫ୍ରି ନଥିଲି ମୁଁ ଏବେ ଆସିଲି ଘରକୁ। ତ ମୁଁ କହିଲି ଦେଖିବା ଏବେ ଆଉ ଟିକେ ଫ୍ରି ଅଛି ତ ମୁଁ କଲ୍ କରେ ଭାବିଲି।
ଓ ହୋ।
ମେସେଜ୍ ଆସିଲା ତ।
ହୁଁ।
ରେଷ୍ଟ କରୁଚନ୍ତି। ହଁ ଆମେ ସିଆଡୁ ଖାଇକି ଆସିଥିଲୁ।
ଓ ହୋ ହୋ।
ଯାଇଥିଲୁ ତ ଟିକେ ହସ୍ପିଟାଲ ଯାଇଥିଲୁ ସିଆଡୁ ଖାଇକି। ପଳେଇ ଆସିଥିଲୁ।
ହଉ ହୁଁ।
ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଦେହ ଭଲ ଅଛି।
ନାଇଁ ଦେହ ଭଲ ନାହିଁ ବୋଲି ପରା ଯାଇ। ଥିଲି ମୋ ଯୋଉ ଦାନ୍ତ ଗୁଡା ଟିକେ। ବିନ୍ଧା ହଉଛି ଆଉ ଟିକେ ଟିକେ ବ୍ଲଡ଼୍ ପଡ଼ୁଛି ମାନେ ମୁଁ ଜୋରସେ। ଯୋଉ ସକାଳେ ବ୍ରଶ ଟା ମୁଁ କରିପାରୁନି ଭଲସେ।
ଓହୋ ଦାନ୍ତ ମାଡି ଗୁଡାକ ତାହେଲେ ଲାଲ ପଡିଯାଇଥିବ।
ଲାଲ ପଡନି କିଛି ହେଇନି କିନ୍ତୁ ଡକ୍ଟରଙ୍କୁ କହିବା କଥା କି ମୋ ମାଡିଗୁରା ଦୁର। ଦୁର୍ବଳ ହେଇବଯାଇଛି।
ଓହୋ।
ସେଥିପାଇଁ ଟିକିଏ ଯଦି ବାଜିଯିବ ବ୍ରସ୍ଟା ମୁଁ ପୁରା ସଫ୍ଟ ବ୍ରସ୍ର ରୁ। ସେଇଥିରେ ବସ୍ କରେ।
ହଁ।
ହେଲେ ସେଥିରେ କଲେ ବି ସୁଧା ଟିକେ ଯଦି ଜୋର ବାଜିଯିବ ତାହେଲେ ବ୍ଲଡ଼୍ ବାହାରି ପଡ଼ୁଛି।
ହଁ
ଓ ସେଟା ୱା ସ। କଣ କହିଲ ସେଇଟା ମୋ ସାନ ଝିଅ ହବା ଟାଇମ ର ଏମିତି ହଉଥିଲା। ହଉଥିଲା ଯେ ମୁଁ। ଯାଇଥିଲି ଯାଜପୁର ଆଡେ ଯାଇଥିଲି ସେଠି ଡକ୍ଟର କହିଥିଲେ କି ଏଇଟା କିଛି ଅସୁବିଧା। ନୁହ ପିଲାପିଲି ର ହିଲା ଟାଇମରେ ବେଳେ ବଳେ ଏମିତି ମାଢି ଦୁର୍ବଳ ହେଇଯାଏ।
ହୁଁ।
ମୁଁ ସେତେବେଳେ ୱାସ୍ କରିଥିଲି ଭଲ ହେଇଯାଇଥିଲା ହେଲାଣି ଦଶ ନ ଦଶ। ବର୍ଷ ପୁଣି ଏବେ ବାହାରିଲାଣି ଆଉ।
ହଁ ହଁ ମେଡିସିନ୍ ହରିକା।
କାଇଁ। ହଁ ମେଡିସିନ ଦେଇଛନ୍ତି କହୁଥିଲେ ୱାସ କରିଦିଅ ତାପରେ ମେଡିସିନ ଖାଇବ ଭଲ କାମ। ଭଲ ରେଜଲ୍ଟ ଆସିବ। ମତେ ଟିକେ ଡର ଲାଗିଲା ୱାସ କଲେ ବହୁତ ଜୋରରେ କାଟେ ମୁଁ କରିଥିଲି ନା।
ଅ ହ।
ସେଥିପାଇଁ ମୁଁ କହିଲି ନାଇଁ ମ୍ୟାଡ଼ାମ ମୁ ଆଜି କରି ପାରିବିନି ଆଉ ଆପଣ ମେଡିସିନ ଦିଅନ୍ତୁ।
ହ
କହିଲେ ହଉ ଠିକ୍ ଅଛି ମେଡିସିନ ଖାଅ ମେଡିସିନ ରେ ଯଦି କମିଗଲେ ତାହେଲେ ଭଲ। ଏଲେ କିଛି ହେଇନି ତମର ଦାନ୍ତ ଫାନ୍ତ କିଛି ହେଇନି ଯଦି। କମିଯିବ ଭଲ କଥା ଆଉ ଯଦି ନ କମିଲା ତାହେଲେ ଆସିବ ୱାସ କରିବା ଆଉ।
ୱାସ୍ କେଲେ କାଟେ ନାହିଁ।
ବ୍ରସ କଲେ କାଟେ ଯୋଉ କେଞ୍ଚି କୁଞ୍ଚେଇକି ଦାନ୍ତ ମୂଳ ଫୂଳ ଏଗୁଡା ସବୁ। ଯାହା ଆମର ଅପରିଷ୍କାର ହେଇଥିବ ଯାହା ହେଇଥିବ ସେ ସବୁ ବାହାର କରିବେ ବା।
ହଁ ହଁ।
ସେ ଗୋଟେ ମେସିନ ସ୍ପ୍ରେ କରିବେ ସେଗୁଡା ବହୁତ ଜୋରରେ କାଟିବ ବହୁତ୍ ବ୍ଳ ଡ ବାହାରିବ।
ନାଇ ବଧିରା ଦିଅନ୍ତି ନା ନାଇଁ ଦିଅନ୍ତି ନି।
ବଧୀରେ ଦିଅନ୍ତିନି ମ ସେମିତି ତ କରନ୍ତି ଯେ ମତେ ଭାରି ଡର ଲାଗିଲା ସେଇଠି ଜଣେ ପି ପିଲା କରୁଥିଲେ ଯେ ମୁଁ ତାଙ୍କୁ ଦେଖିଦେଇକି ମତେ ଛାନିଆ ଲାଗିଲା ମୁଁ କହିଲି ନାଇଁ ମ୍ୟାଡ଼ାମ ମୁଁ ଆଜି କରିପାରିବିନି। କଉଲି ହଉ ଠିକ ଅଛି। ମେଡିସିନି ଖାଅ ଯଦି କମିଗଲା ଭଲ କଥା ଯଦି ନ କମିଲା ତାହେଲେ କରିବା।
ଓ ହୋ। ହଁ ଦେ
କ କରିବା ଆଜିକାଲି ତ ବହୁତ ଦେହ ପା ଖରାପ ହଉଚି ସବୁବେଳେ।
ହଁ। ଆଉ ଝିଅ କଣ କରୁଚନ୍ତି?
ଝିଅ ଦିଜଣ ଯାକ ଏଇପଟେ ଶୋଇଥିଲେ। ମୁଁ ଆସିଲି ଯେମିତି ସେ ସେପଟ ରୁମକୁ ପଳେଇଲେ।
ଓ ହୋ। ଦି ଟା ଯାକ ପଡ଼ୁଛନ୍ତି ନା କଣ?
ପଢ଼ୁଚନ୍ତି ମୋ ବଡ଼ ଝିଅ ଟେନ୍ଥରେ ପଢିଲାଣି। ସାନ ଝିଅ ସିକସ୍ ରେ ପଢୁଚି।
ହଁ ହଁ।
ପର ଦୋଟି ଝିଅ ଗୋଟିଏ ପୁଅ।
ହଁ ହଁ।
ହୁଁ ମୋ ପୁଅ ପାଞ୍ଚ ବର୍ଷର। ପୁଅ ସାନ।
ପୁଅ ପଢ଼ୁନି?
ହଁ ପୁଅ ବି ପ। ପୁଅ ଇଂଲିଶ ମିଡିୟମ ରେ ପଢୁଛି।
ହୁଁ।
ଆଜି ତ ଛୁଟି ପିଲାଙ୍କର ପୁଅକୁ ନେଇକି ଯାଇ ଥିଲିପରା ସାଙ୍ଗରେ ଏବେ ଆସିଲୁ ଆମେ।
ଆଉ ଘରେ କଣ ରୋଷେଇ ବାସ କରିକି ଯାଇଥିଲ ନା ନାଇଁ?
ନାଇଁ ଶାଶୁ ମା କରିଥିଲେ। ସେ ଅଛନ୍ତି ପିଲା ଅଛନ୍ତି। ସିଏ କରିକୁରାକି ଖାଇଥିଲେ ଝିଅ ଦିଜଣ ଯାକ ଆଉ ମମି ଖାଇ ଦେଇଥିଲେ ଆମେ ଯାଇଥିଲୁ ସିଆଡ଼ୁ ଖାଇକି ଆସିଲୁ।
ହଁ ହଁ। ଆଉ ସେ ଥଣ୍ତା ରହି ଆଁ।
ଖାଇସରିଲେଣି?
ହଁ ଖାଇସାରିଲୁଣି ଆମର ବି ସେଇ ଖିଆ ପିଆ ସରିଲାଣି ମୁଁ ଏଠି ଟିକେ ରେଷ୍ଟ୍ ନଉଚି। ଆଉ ଦେ
ଏବେ ଆମେ ସବୁ ଅନଲାଇନ କୁ ଆସୁଚନ୍ତି। ଏବେ ଆମକୁ ସବୁ ଫ୍ରି ହଉଚନ୍ତି ଆମେ। ଅନଲାଇନକୁ ଏବେ ସବୁ ମେସେଜ ଆସୁଚି। କଣ କରିବା ଏବେ ଏଇ ଟାଇମ୍ ଟା ରେ ତ ହେଇ ଆମେ ଫ୍ରି ହବା ଆଉ।
ହଁ ଏ ଦି ପହର ଟା ତ ଯାହା ଟିକେ ଫ୍ରି ତାପରେ ପୁଣି ଚାରଟା ବେଳେ ଉଠିଲେ ପୁଣି କାମ ପୁଣି ସନ୍ଧ୍ୟା ଦେ ହଁ। ଏମତି ତ ଚାଲିଚି ଆଉ। ସେ ଯଉ ନ ହେଲେ ଥଣ୍ତା ରୁ ଯଦି ଏମିତି ହେଇଥିବ ହେଇଥିବ ଯଦି କାଁଇକିନା ମୋ ପରେ ସେମିତି ଅତିଶ ଥଣ୍ତା ରୁ ଆଉ ମଝିରେ ଥରେ ଯାଇଥିଲୁ ପୁରୀ ବୁଲିବାକୁ। ଆଉ ସେଠି ଯୋଉ ପବନ ଫବନ ମାଡ ଖାଇକିରି ମୋ ପୁଅ ର ମାନେ ଅ ଅତିଷ ହେଇଗଲା ପାଟି ପୁରା ମାନେ ଦାନ୍ତ ପୁରା ନାଲ ପଡିଗଲା ସେ ମାଢି ପୁରା ମାିବରାଗ ମାନେ ତେ ନାଲ ପଡିଗଲା ଯେ ମାନେ ସେତିକି ଏ ମାନେ ରକ୍ତ ଭଲ ଭଳିଆ ସେମତି ଦେଖାଯ ଯାଉଥାଏ ଯାଇଁକି ବ୍ରସ ତାକୁ ିଲା ବେଳକୁ ସେ ବ୍ରସ ଯୋଉ ବାଜିଯାଏ ସେ ତ ଖାଲି ମାନେ ଖଣ୍ଡିଆ ହେଇକି ଖାଲି ରକ୍ତ ହ ଆଉ ତାପରେ ଯାଇକି ଏ ତାକୁ କିଛି ଦିନ ବି ଆଉ ବ୍ରହସ କଲିନି ଆମର ମେଡିସିନ ତାପରେ ପାଟି ଫାଟି ଯିବ ସବୁ ଫଳିଗଲା ମାନେ ଯୋଉ ଧଳା ଧଳା ଫଳିଯାଏନି କି
ହଁ ହଁ
ସେଇ ଧଳା ଧଳା ପାଟିି ହଁ ହଁ ହଁ ସେଟା ତ ଭାରି କଷ୍ଟ ହୁଏ ତା ଉଠ ତଳ ସେ ଯ ଜୀଭ ମାନେ ମେନ ଜୀଭରେ ପଳେଇ ଫଳିଗଲା ବା ଜିିବ ସାରା ଫଳିଗଲା।
କଉ ଇନଫେକ୍ସନ୍ ହେଇଗଲା ନା ଥଣ୍ଡାରୁ
ଥଣ୍ଡା ରୁ ବା ପୁରା ଆଉ ଯାଇକି ସେ ଯୋଉ ମାଢ ପୁରା ନାଲେ ପ ପଡିଥାଏ ଯେ ମୋ ପୁଅ ବ୍ରଶ ବି ଗଲେ କରିପାରିଲାନି ତଥାପି କିଛି ତିି ଚାର ଦିନ ନା ପାଞ୍ଚ ଦିନ ଖଣ୍ଡେ ସେମତି ଖାଇଲା ଖାଇ ବିି ପାରୁନ ଜୀବରେ ଯୋଉ ହେଇଯାଇଥାାଇ ସେଗଡା ବି ଖାଇ ପାରଲାନି ତାପରେ ଯାଇକି ମେଡିସିନ କରିକା ଆଇିଲ ରାରୁ ଆଣ୍ଟିବାୟୋଟିକ କରିକା ସେ ଡକ୍ଟର କରିକା ଦେଲେ ଆଉ ଦେଲାରୁ ତାର ସେଇଠୁ କମିଲା। ଅତିଶ ଥଣ୍ଡା ହେଇଯାଇଥିଲା।
ମୋର ଦେଖକ୍ଷା ଭଗବାନଙ୍କ ଦୟରିୀ କମିଯାଆନ୍ତା ହେଲେ ଭାରି କଷ୍ଟ ସେ ଯୋଉ ଆସ କଲେ ବହୁତ କଷ୍ଟ ମୋର କିଛି ମାଡି ଫାଡି କିଛି କି ହେଇନି ମାନେ ଯୋଉ ଲାଲ ପଡିନି କି ଉଠ କିଛି ନାହିଁ ସେମିତି ହେଇଛି ନାଇଁ ହେଲେ ମୁଁ ବ୍ରସ୍ ଟା ଭଲସ ଯେମିତି ଆମେ ଭଲ ଲୋକ ଯେମତି ଭଲସ। ସେ ପ୍ରୟାସ ଜୋରେ କରନ୍ତି ମୁଁ ସେମିତି କରିପାରୁନି ଏମିତି ହାଲକି ହେଇକି ଖାଲି ପୁଛିେ ମୁଁ ଦିନରେ ତିର୍ଥର କ୍ରସ୍ କରେ ସକାଳେ ଥରେ ରାତି ଶୋଇଲା ବେଳକୁ ଥରେ କରେ ହଲ ସେ କରି କରୁେ ଟିକେ ଯଦି ବାଜି ଯାଉଛି୍ ବା ଆମେ ସଳୁ ଶୋଇକି ଉଠିଲେ ଯେଉ ଗୋଟେ ଛେପଟେ ଥାଏ ପାଟିରେ ପକାନ୍ତି ସେଇ ଛେପଡେ ବି ମୋର ବ୍ଲଡ ଆସୁଛି।
ହଁ। ଓ।
ହେଇଗଲାଣି ତ ଦିନ ମାସେ ମତେ ଡର ଲାଗିଲା ଆଜଜିିକାଲି ତ ଟିକେ କଣ ହେଲେ ସାଙ୍ଗେ ସାଙ୍ଗେ ବଡ଼ ହଉ
ହଁ
ସେ ପାଇଁ ରିଲ ମୁଁଗିଲ ନା ଇଡି ମାସ ଆଳି ମାସ ହେଲାା ଏମିତି ହେ ଯଠିକ ଦେଖି ଦେଇ କି ଅ
ସେ ଯୋଉ ୱାସ କରନ୍ତି କଣ ଛୁଞ୍ଚି ଫୁଞ୍ଚି ରେ ଫୋଡି ଦିଅନ୍ତି
ହଁ ଛୁଞ୍ଚି ଟାଇପ ର ଯୋଉ
ହ
କଣ କହିଲ ଏଇ ଯୋଉ ଆଇବ୍ରୋ ସେପ କରନ୍ତିନି ଆମର ଗୋଟେ ଆଶା ଗୁରୁ ହାତରେ ଏମିତି କଣ ଅ ମୁ କଟା ପରିକା ଧରିକି ସେଇଟା କଣ କୁହନ୍ତି ମୁଁ
ଆଦ
ଟଟି୍ୟୁଚର ଟଟି୍ୟୁଚର
ଦେ
ସେମତି ସେଇ ଟାଇପ୍ ର ମୁନିଆ ପୂରା। ହେଇଥିବ ସେଇଠାରେ କେଞ୍ଚି କୁଞ୍ଚାଇକି ସଫା କରିବେ ଯେ ବହୁତ ଜୋରେ କାଟିବ।
ହଁ ହଁ ଏଠି ଆଜି ଜଣେ ୱାସ୍ କରୁଥି ଖିଲେ ମୁଁ ଦେଖିଦେଲି ନାଇଁ ଦିଥର କରିଚି ମୁଁ।
ହ
ଝିଅ ହେଲା ପରେ ପରେ ସେତବେଳେ ବହୁତ ଜୋରେ ବ୍ଲଡ଼ ବାହାରୁଥିଲା ଏବେ ସେମିତି ନୁହଁ। ଏବେ ଅଳ୍ପ ଟିକେଟ୍।
ହଁ ହଁ। ଆ ଦେକ୍
ମୁଁ ଯଦି ଆଜି ସେଇ ପିଲାଙ୍କୁ ନ ଦେଖିଥାନ୍ତି କେ ଜାଣି କରିଦେଇଥାନ୍ତି। ମୁଁ ଦେଖିଦେଲି ନା? ସେଠି ସିଏ ଚିଲଉଥିଲେ।
ହିଁ ହିଁ ହିଁ ବୋପାଲୋ। ଦାନ୍ତ ବି ୱାସ୍ ହବ୍ ବିଲି ମୁଁ ଜାଣି ନଥିଲି।
ହୁଁ ଆମେ ତ ମୋର ତ ଅମଳ ଫମଳ କିଛି ନାହିଁ। ଯୋଉମାନେ ଅମଳ କରିଥିବେ ସେମାନଙ୍କୁ ବେଶୀ କଷ୍ଟ। ବେଶୀ ମଇଳା ଜମିଥିବ ସବୁବେଳେ ପାଟିରେ ସିଏ ଯାହାହେଲେ କିଛି ଚୋବେଇଲେ।
ହୁଁ ହୁଁ।
କି ନାହିଁ?
ଅ ହ ଆ ହଉ ଏବେ ଆମେ ରଖି ଟିବା ହାଁ ହଉ ହଁ ହଁ।